ସାର୍
ଆଜ୍ଞା ବାନ୍ଧବି ଆପଣ କଣ କରୁଥିଲେ?
ଏଇ ଆମେ ଆସ ଆସିଥିଲୁ ଆ ଖଳାକୁ ଆସିଥିଲୁ ଟିକେ ଗଛ ଆରିକା ଦେଖିବାକୁ।
ଓହୋ ଖଳା କୁ ଆସିଥିଲେ ଆଜ୍ଞା କଣ କରୁଛନ୍ତି କଣ?
ଏଇ ଆସିଥିଲୁ ବା ଦେଖିବା ପାଇଁ ଗଛ ହାରିକା ଯୋଉ କୁକୁଡା ହାରିକା ଏପଟେ ବୁଲ ଛନ୍ତି ତ ସେ ମଞ୍ଜି ଗୁରା ଖୋଳିକି ଖାଇ ଯାଉଛନ୍ତି ଆସିଛି ଦେଖିବା ପାଇଁ ଟିକେ ଆଉ।
ଓ ଆପଣ ଯାଇଥିଲେ ଦେଖିବାକୁ ତାହଲେ ନା?
ଆଜ୍ଞା ଆଜ୍ଞା।
ଓହୋ କି କି ଗଛ ଲଗେଇଛନ୍ତି କି ବାନ୍ଧବୀ?
ଆମର ବାଇଗଣ ଭେଣ୍ଡି ଗଛ ଲାଗିଛି ଲଙ୍କା ଗଛ ମୁଁ ଫୁଲ ଗଛ କିଛି କଖାରୁ, ଜହ୍ନି, କାକୁଡି
ବାନ୍ଧବୀ ଆପଣ ଏତେ ଗଛ ଲଗେଇଛନ୍ତି?
ଆଜ୍ଞା ଆମ ଏଇଠି ପାହାଡ ବୃକ୍ଷ ବି ଗୋଟେ ଅଛି।
ଓହୋ ବାନ୍ଧବୀ ତମେ ଏତେ ସବୁ ଜିନିଷ ଲଗେଇଛ ବହୁତ ଭଲ କରିଛ।
ଆଜ୍ଞା।
ଆଉ ଆପଣଙ୍କର ଦେହ କିପରି ଅଛି ସ୍ୱାସ୍ଥ୍ୟ?
ହଁ ମୋ ସ୍ଵାସ୍ଥ୍ୟ ଭଲ ଅଛି ଆପଣଙ୍କର?
ହଁ ମୋ ସ୍ଵାସ୍ଥ୍ୟ ବି ସେମିତି ଭଲ ଅଛି ଆଉ ମତେ ଟିକେ ତମେ ଟିକେ କହିଥାନ୍ତ କି କ୍ଷୀରରୁ କଣ କଣ ହୁଏ କିପରି? ଦହି ହୁଏ ଛେନା ହୁଏ ଏଗୁଡା ମତେ କିଛି କହିପାରିବେ କି?
ହଁ କ୍ଷୀରରୁ ତ ଆମର ବହୁତ ପ୍ରକା କାର ଯେତେ ପ୍ରକାର ଆପଣ କରିପାରିବେ ସେତେ ପ୍ରକାର ଜିନିଷ ହେଇପାରିବ।
ନା ଟିକେ କହିପାରିବେ କଣ କଣ ଅଛି?
ଯେପରିକି ଧଳା ଛେନା ହେଇପାରିବ ଅ ଯୋଉ ଯୋଉ ଯୋଉ ଛେନା ଲ ଯୋଉ ସର୍ବତରେ ପଡେ ଯୋଉ ମାଟିଆ ଛେନା ସେ ଛେନା ହେଇପାରିବ ଦହି ଦହି ଛେନା।
ଦଇ ଛେନା ଆଜ୍ଞା।
ଦହି ଛେନା ହେଇପାରିବ ଲହୁଣୀ ଘିଅ ତାପରେ ଏ-ଏ ଗୋଳ ଦହି ମିଠା ଦହି ବହୁତ ପ୍ରକାର ଦହି ସର୍ବତ କରିକି ପିଅନ୍ତି।
ହୁଁହୁ ମତେ ଟିକେ କହିବେ କିପରି ଘିଅ ହୁଏ?
ଘିଅ-ଅ-ଅ ଆପଣ କ୍ଷୀରକୁୁ ବସେଇବେ। ଆପଣ ଆପଣଙ୍କର ଯେହେତୁ କ୍ଷୀ କ୍ଷୀର ଉପରେ ଜାଣିବା ପାଇଁ ମନସ୍ତପ କରିଛନ୍ତି ଆପଣଙ୍କର ଗାହୀ ଥିବ ଗାଈ?
ଆଜ୍ଞା-ଆଜ୍ଞା।
ଗାଈର କ୍ଷୀର ଆପଣ ଦୁହିଁକି ଆଣୁଥିବେ?
ଆଜ୍ଞା।
ଗାଈର କ୍ଷୀରକୁ ଆପଣ ଏକ ମାଟିର ହାଣ୍ଡିରେ ଚୁଲିରେ ବସେଇବେ। ଏବେ ଯୋଉ-ଉ-ଉ ଉଁ-ଉଁ ଯୋଉ ଚୁଲାରେ ପିନ୍ଧୁଛନ୍ ନ୍ତି ସେ-ଏ-ଏ ଏବେ ତ ସେ ଯୋଉ ନୂତନ ଯୁଗରେ ଯୋଉ-ଯୋଉ ଯନ୍ତ୍ର ସବୁ ତିଆରି ହଉଛି ସେଥିରେ ସବୁ ରୋଷେଇ କରୁଛନ୍ତି।
ଆଜ୍ଞା।
ସେଥିରେ ଅଁ-ଅଁ ଠିକ୍ ପରିମାଣରେ ପ୍ରୋଟିନ୍ ମିଳୁନି। ଗୋଟେ କ୍ଷୀରଟା ହାଣ୍ଡିରେ ବସେଇଲେ ତାର ଯୋଉ ଉଁ-ଉଁ ସେଥିରେ ଯୋଉ ମିନେରାଲ୍ସ ଥାଏ ସେଥିରେ ସେ କ୍ଷୀରରେ ସେ ମିନେରାଲ୍ସ ଗୁରା ଆସେ।
ଆଜ୍ଞା।
ଯୋଉ ଷ୍ଟି ଷ୍ଟିଲ ବା ଅଲଗା ଯୋଉ ପାତ୍ରରେ ବସେଇଲେ ସେ ସେଇ ଜିନିଷଟା ସେ କ୍ଷୀରରେ ଆସିବନି ତାପରେ ଗନ୍ଧ ବି ହୁଏ।
ଆଜ୍ଞା-ଆଜ୍ଞା ମାଟି ପାତ୍ର ବସେଇଲେ ବାସ୍ ଗନ୍ଧ ହୁଏ ନାହିଁ?
ନା ମାଟି ପାତ୍ର ପିତଳ ପାତ୍ର ବା କାଚ ପାତ୍ର ଏବେ ଯୋଉ ନୂଆ ନୂଆ ନୂତନରେ ବାହାରିଛି କାଚରେ ବି କଣ ଅଁ କଢେଇ ଆଉ ଡିସ୍ ହେରିକା ତିଆରି ହଉଛି ସେଥିରେ ବସେଇଲେ ସେଥିରେ ବସେଇଲେ ବି ଆମକୁ ମାଟିରେ ଯୋଉ ପ୍ରକାରର ସୁବିଧା ମିଳିବ ସେଠି କାଚ ବା ପିତଳରେ ବସିଲେ ବି ସେଇ ପ୍ରକାର ସୁବିଧା ମିଳିବ।
ଆଜ୍ଞା-ଆଜ୍ଞା।
ହାଣ୍ଡିରେ ପ୍ରଥମେ କ୍ଷୀରକୁ ସିଝେଇବେ। ଆପଣ ଧଳା ଦହି କରିବାକୁ ଚାହୁଁଥିଲେ ଅଳ୍ପ ସିଝେଇବେ। ନାଲି ଦହି କରିବାକୁ ଚାହୁଁଥିଲେ ନାଲି ମାନେ ଟିକେ ଗାଢ ସିଝେଇବେ।
ମାନେ ବହୁତ ସମୟ ଫୁଟେଇବୁ ତାକୁ।
ଆଜ୍ଞା, ସିଝେଇ ସାରିଲା ପରେ ଆପଣ କଣ କରିବେ ନା ସେ କ୍ଷୀରକୁ ଯୋଉଥିରେ ଦହି କରିବାକୁ ରଖିବେ ସେଥିରେ ଯଦି ଆଗରୁ ଆପଣ ଦହି କରିକି ରଖିଥିବେ ସେଇ ଦହିରୁ ଚାମଚେ କି ଦି ଚାମଚେ ପକେଇଦେବେ ସେ ଦହି ହେଇଯିବ ଯଦି ଆ ଆପଣଙ୍କର ଦହି ନାହିଁ ତ ଖଟ୍ ଖଟା ଜିନିଷ କଣ ପକେଇବେ ଯେମିତିକିି ଲେମ୍ବୁ କଇଁଆ ଏପରି ଜିନିଷ ପକେଇଲେ ଛେନ୍ ଦହିଟା ବସ୍
ଆଜ୍ଞା।
ଅ ସେଇ ସେ ମାଟି ହାଣ୍ଡିରେ ଗୋଟେ ଦହି ବସେଇବେ। ଆଉ ବସେଇଲା ପରେ ଯୋଉ ସର ଉପରେ ଥାଏ ସେ ସରକୁ ଅଲଗା ବସେଇବେ। ମାନେ ଅଲଗା ଗୋଟେ ଜାଗାରେ ରଖିବେ।
ମାନେ ସର ଟାକୁ ଅଲଗା କରିଦବୁ।
ଆଜ୍ଞା ସର ଅଲଗା କ୍ଷୀର ସିଏ ଦୁଇ ତିନି ଦୁଇ ତିନି ଦିନ୍ ଭିତରେ ସେ ବସିଯିବ ତିନି ଦିନରେ ଆରାମ୍ ସେରେ ବସିଯିବ।
ଆଜ୍ଞା।
ଯୋଉ କ୍ଷୀର ଦହି ଯୋଉଟା କରନ୍ତି କ୍ଷୀରରେ ଯୋଉ ଲେମ୍ବୁ ପକେଇକି ଯୋଉ ଦହି କରନ୍ତି ସେଇଟା ଆଁ ବହୁତ ଜଲ୍ଦି ହେଇ ଯାଇ ଏଇ ଯୋଉ ନାଲି ଦହି ଯୋଉଟା ବସେଇ କରନ୍ତି ସେଟା ଟିକେ ଡେରି ହୁଏ।
ଟିକେ ସମୟ ଲାଗେ ଆଜ୍ଞା।
ଆଜ୍ଞା ସମୟ ଲାଗେ ସେଥିରେ ଆପଣ ସେଇ କ୍ଷୀର ଅ ଅ ସେ ଯୋଉ ବସେଇଥିବେ ଦହି। ସେଇ ଦହିକୁ ତିନି ଦିନ ପରେ ବୁଲେଇଦେବେ। ଏ ଯୋଉ ମନ୍ଥନ ମନ୍ଥ ଯୋଉ ଉଁ ହୁଁ। ଆଜ୍ଞା ସେ ମନ୍ଥୁରୀ ରେ ବୁଲେଇଦବେ ବୁଲେଇସା ଯଶୋଦା ମା ଯେମିତି ବୁଲାନ୍ତି ଆପଣ ଦେଖିଥିବେ। ସେ ସେମିତି ବୁଲା ହବ।
ତାକୁ ନ ଜଣା ଯଶୋଦା ମା କେମିତି ବୁଲାନ୍ତି ଶ୍ରୀକୃଷ୍ଣ କେମିତି ଚୋରି କରନ୍ତି।
ଆଜ୍ଞା। ହଁ। ଦହି ବୁଲେଇବେ ବୁଲେଇ ସାରିଲା ବୁଲେଇ ସାରିଲା ପରେ ଶୁଭୁଛି ଆପଣଙ୍କୁ?
ଆଜ୍ଞା ଆଜ୍ଞା ମତେ ଆପଣଙ୍କ କଥା ଶୁଭୁଛି।
ଓ ଦହି ବୁଲେଇ ସାରିଲା ପରେ ସର ବୁଲେଇବେ ସରରେ ଯୋଉ ଅତିରିକ୍ତ ଦହି ବାହାରିବ। ସେଇଟା ଆପଣ ସେଇ ଦହିରେ ମିଶେଇଦେବେ ଆଉ କ୍ଷୀର ଯୋଉ ସରରୁ ଆପଣଙ୍କର ବାହାରିବ ଯେମିତି ହେଲେ ବି ବାହାରିବ ଯେତିକି ଲହୁଣୀ।
ହଁ ଆଜ୍ଞା।
ଲହୁଣୀ ବାହାରିବ ଲହୁଣୀ କୁ ଆପଣ ଗୋଟେ ଭଲ ପିତ୍ତଳ କଢାଇ ରେ ବା ପିତଳ ଜିନିଷ ଆପଣଙ୍କର ଯାହା ଥିବ ସେଥିରେ ଲଉଣୀ ପକେଇକି କିଛି ସମୟ ଅଗ୍ନିରେ ବସେଇବେ ସେଥିରୁ ଆପଣ ଘିଅ ପକାଇବେ। ଘିଅ ପାଇପାରିବେ ଆଜ୍ଞା ଆପଣ ଦା ଯୋଉ ବୋ ଅତ୍ୟଧିକ ଯଦି ଘିଅ ବାହାରେ। ତାକୁ ତ ଆମେ ଏକାଥରେ ଖାଇପାରିବାନି ନା ଏବେ ତ ଯୋଉ ଏବେ ତ କାଚ ପାତ୍ର ଯୋଉ ମିଳୁନି।
ନାଁ।
ନହେଲେ ଆଗରୁ ଲୋକମାନେ ଷ୍ଟିଲ୍ ର ଯୋଉ ଷ୍ଟିଲ ଟିପିନି ବା କାଚର ଡବା ଥାଏ କାଚର ଉପରେ ଯୋଉ ଖାପ ଦିଆ ହେଇଥାଏ। ଏ ଲୁହାର ସେମିତିକା ଡବା ଏବେ ସେ କାଚ ଡବା ମିଳୁନି ଦୋକାନ ମାନଙ୍କରେ ଦେଖୁଥିବେ ଯଉ ମିକ୍ସଚର ହେରିକା ଯଉ ପୁରା ହୁଏ ସେଟା ସିମୁଡି ଯିବ ବୋଲି ତାକୁ କା କାଚ ପାତ୍ରରେ ପୁରେଇକି ଥୋଇଥାନ୍ତି ସେଇଟା କା ଚ ପାତ୍ରରେ ପୁରେଇକି ଥୋଇଥାନ୍ତି କିନ୍ତୁ କଣ କରାଯିବ ଏବେ ତ ସବୁ ପ୍ଲାଷ୍ଟିକ୍ ଯୁଗ ହେଲା ସବୁ ପ୍ଲାଷ୍ଟିକ୍ ପଲିଥିନ୍ ପ୍ଲାଷ୍ଟିକ୍ ସବୁ ପ୍ଲାଷ୍ଟିକ୍ ସେଥିପାଇଁ ଦେଖୁଥିବେ କେତେ ରୋଗ ବାହାରୁଚି ଆ- କେତେ ପ୍ର ଓ ସମସ୍ୟା ଦେଖିବାକୁ ମିଳୁଚି।
ଆଜ୍ଞା।
ଆଜ୍ଞା ଆଉ କଣ କ-କରୁଚନ୍ତି କଣ?
କିଛି ନାଇଁ ବସିଚି ମତେ ଟିକେ ମିଠା ଦହି ବିଷୟରେ ଟିକେ କହିବେ?
ଆଉ କଣ ଖାଇଥିଲେ?
ମୁଁ ଖାଇଥିଲି ପଖାଳ ଖାଇଥିଲି। ଆପଣ କଣ ଖାଇଥିଲେ?
ହଁ ମୁଁ ବି ପଖାଳ ଆଉ ଯଉ କାଞ୍ଚନ ଫୁଲ ଦେଖିଥିବେ କା ଫୁଲର ତରକାରୀ ମମି ଖଟା ମିଠା ଦେଇ କରିଥିଲେ ଭଲ ଲାଗୁଥିଲା ଆଉ ସଜନା ଛୁଇଁ ଆଉ ଆଳୁ ତରକାରୀ ଆଳୁ ଭର୍ତା ତ ଖାଇକି ଆସିଲି ଆଉ।
ହଁ।
କେମ୍
ମୁଁ ଆଉ ଆଉ କଣ କୁହନ୍ତୁ?
ଆଉ କଣ ଜାଣିବାକୁ ଚାହୁଁଚନ୍ତି ଆପଣଙ୍କୁ କିପରି ଲାଗିଲା ଅ-ଘି ଘିଅର କେମିତି ପ୍ରସ୍ତୁତି ହୁଏ କିପରି ଲାଗିଲା?
ବହୁତ୍ ଭଲ ଲାଗିଲା ମତେ ଟିକେ ଆଉ ଟିକେ ମିଠା ଦହି ବିଷୟରେ ଟିକେ କହିବେ କି ଆଜ୍ଞା।
ଉଁ- ମିଠା ଦହିରେ ଏ -ମିଠା ଦହିରେ ଆପଣ ଗୁଡ ବି ପକେଇ ପାରିବେ ବା ଚିନି ବି ପକେଇ ପାରିବେ। ଆପଣ ଯଉ କହିଥିଲେ ଦହି ଯଉ ବସେଇବେ ଯେମିତି ବସେଇବେ ଦହି କହିଥିଲି ଦହିଟାକୁ ସେମିତି ନ ବସେଇ ଗୋଟ୍ ଗୋଟେ ମାଟି ପାତ୍ରରେ କିଛି ଦହି ବା ଲେମ୍ବୁର ରସକୁ ଗୋଟେ ହାଣ୍ଡିରେ ପୁରା ଲଗେଇଦେବେ ମାନେ ପୁରା ତା ଭିତର ଉପର ସବୁ ଲଗେଇଦେବେ
ଆଜ୍ଞା।
ଲଗେଇ ସାରିଲା ପରେ କଢେଇରେ ଚିନି ଆଉ ଅଳ୍ପ ଘିଅ ବେଶୀ ନୁହଁ ଅଳ୍ପ ଘିଅ ପକେଇକି କୁ ନାଲି ହବା ପର୍ଯ୍ୟନ୍ତ ଛାଡିଦେବେ ତାପରେ ସେଥିରେ ସେଠିକି ହେଇ ଆସିଲା ପରେ ସେ ଯଉ ଦହି ଆପଣ ଯଉ ଦହି କରିବା ପାଇଁ ଯଉଟା ମିଠା ଦହି କରିବା ପାଇଁ ଯଉ କ୍ଷୀର ରଖିଥିବେ ସେ କ୍ଷୀରକୁ ସେଇ ହାଣ୍ଡିରେ ସେ ଯଉ ସେ କଢେଇ ରେ ପକେଇବେ ଯଉ କଢେଇରେ ଆପଣ ଅ- ଚିନି ଆଉ ଘିଅକୁ ଉଁ- ନାଲି କରୁଥିବେ
ଆଜ୍ଞା- ଆଜ୍ଞା।
ତାକୁ ସେଥିରେ କ୍ଷୀର ପକେଇକି ପାଞ୍ଚ୍ ରୁ ଦଶ ମିନିଟି ତାକୁ ଗୋଳେଇକି ତୋଳେଇକି ଛାଡିଦେବେ ସେମିତି ଟିକେ ମହଳ ହେ ଆସିବ ବା ନାଲି ନାଲି ଦେଖାଯିବ ତାକୁ ଯୋଉଥିରେ ଆପଣ ଯୋଉ ଲେମ୍ବୁ ଲଗେଇଥିବେ ବା ଦହି ଲଗେଇଥିବେ। ସେ ହାଣ୍ଡିରେ ପୂରେଇବେ ପୂରେଇକି ତାକୁ ଢାଙ୍କିକି ଆପଣ ଅ ଯନ୍ତ୍ର ସାହାଯ୍ୟରେ ଥଣ୍ଡା କରି ରଖିପାରିବେ ବା ବାହାରେ ରଖିଲେ ବି ମା ଟି ହାଣ୍ଡି ମାନେ ଥଣ୍ଡା ହବ ଯେ ତାପରେ ଆପଣ ମିଠା ଦହି ରେ ପଖାଳ କରି ଖାଇ ପାରନ୍ତି ମିଠା ଦହି ସେମିତି ଖାଇପାରନ୍ତି। ମିଠା ଦହି ରେ କାକୁଡି ସାଲାଡ କରିପାରନ୍ତି।
ଧନ୍ୟବାଦ ମତେ ଏତେ ସବୁ କିଛି କହିଥିବାରୁ ମୁଁ ବହୁତ୍ ଖୁସି ଆଉ ବହୁତ୍ ଆନନ୍ଦ ବି ଅନୁଭବ କରୁଛି ମତେ ଏତେ ସବୁ କିଛି ଆପଣଙ୍କ ଠାରୁ ଶିଖିବାକୁ ମିଳିଲା।
ଆଜ୍ଞା ମତେ ବି ଖୁସି ଲାଗିଲା ଆପଣଙ୍କ କଥା ମୁଁ ଶିଖେଇ ପାରିଲି।
ଆଜ୍ଞା ଆପଣଙ୍କୁ କିପରି ଲାଗିଲା ଏତେ କଥା କହିକି।
ହଁ ମତେ ଖୁସି ଲାଗିଲା ମୁଁ ଯେହେତୁ ଅଳ୍ପ କିଛି ଶିଖିଛି ଆଉ ଆ ଆପଣଙ୍କୁ ଶିଖାଇ ପାରିଲି।
ଆଜ୍ଞା।
ଆଜ୍ଞା।
ଆଜ୍ଞା ଆପଣ ଯାଆନ୍ତୁ କଣ କରିବେ ମୁଁ ଟିକେ କାମ ଅଛି ମୁଁ ଟିକେ କାମ କରିବାକୁ ଯିବି।
କିଛି କାର୍ଯ୍ୟ ଆସିଲାଣି ମୁଁ ଯାଉଛି।
ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା ଆଜ୍ଞା ନମସ୍କାର।